କଣ କରୁଛନ୍ତି ଆପଣ?
କଣ କରିବି ଏଇ ଧୁଆଧୁଇ ହେଇକି ଘର ସ ଫା କରୁଥିଲି ସବୁ ଧୁଆ ଧୁଇ ହେଇକି ଆଇଲି ଆଉ ଆଉ ଫାନରେ ଟିକି ବଇଛି ଲୁଗାପଟା ଓଧା ହେଇଯାଇଛି ସଫା କରୁଥିନି ଆଉ ଆଉ।
ଯେପଣ ଅଛନ୍ତି କିଛି ଜଳଖିଆ ଖାଇନାହାନ୍ତି ନାକଣ? ଆ
ନା ଖାଇନି ଚା କରିକି ଟିକେ ପିଇବି ଆଉ। ଆପଣ ଫୋନ କଲେ କଥା ହଉଛି ଟିକେ କଥା ହେଇସାରିଲେ ଯିବି ଚା
ପିଇବିଆଉ।
ଆଉ। ହ୍ୟାଲୋ।
ହଁ ହଁ ଯୋଉ ମୁଁ କହୁଥିଲି କି ହଁ ଟିକେ ଲା ଖୁ ଥିଲା ତ ସେଇ ଯୁଗୁରୁ ଆଉ
ହ
ଯଉ ମୁଁ କହୁଥିଲି କି ଆପଣ ଆଜି ଯଉ ସନ୍ଧ୍ୟା ବେଳେ ଯୋଉ ଜଳଖିଆ ତ କିଛି ଖାଇ ନାହାନ୍ତି।
ଚଡ଼ ଚଡ଼ ହଉଛି, କ୍ଲିୟର ହଉନି କଥା।
ମୁଁ କହୁଥିଲି କି, ଯେ ଆପଣଙ୍କର ଯୋଉ ଅ ମଟର ଖରାପ ହେଇଯାଇଥିଲା, ମଟର ଆ ମଟର ଠିକ ହେଇଗଲା।
ହଁ, ହଁ ମିସ୍ତ୍ରୀ ଆସିକି ତିନିଟା ବେଳୁ ଗଲା, ଛଅଟା ବେଳକୁ କରିଦେଇକି ଗଲା ସେଇ ପାଣି ଫାଣି ସବ ଚପରା ହେଇଥିଲା, ସେଇଆ ସବୁ ସଜାଡୁଥିଲି, ପାଣି ଫାଣି ତାଙ୍କ ଘରୁ ଆଣିଥିଲୁ। ହାଣ୍ଡି, ଆଟିକା ଥିଲା, ସବୁ ଡ୍ରମରେ ସବୁ ଉଜାଡି ଉଜୁଡି, ସଫା ଲୁଗାପଟା ସବୁ ଧୁଆ ହେଇନଥିଲା ଥିଲା ଧୋଇଦେଲି, ହେଠୁ ଆସିଲି ଟିକେ ଚା କରିକି ପିଇବି ଆଉ। ହଁ ଫୋନ୍ କଲେ, ଆଉ କଥା ହେଇସାରିକି ଯିବି ଚା ପିଇବି।
ହଁ। ଆମର ବି ମଟର ସବୁ ସଜଡା ହେଲା, ତାପରେ ସେ ଯୋଉ ଅ ସବୁ ପକା ହେଇକି, ଘର ଦ୍ୱାର ସବୁ ବାଲି ହେଇଛି, ତାକୁ ଜାଇକି ଓଳେଇବି। ତାପରେ କେତେ ଦିନି ହେଲାଣି ଡ୍ରେସପେଣ୍ଟ ସବୁ ସଫା ହେଇନଥିଲା, ପାଣି ନଥିଲା ବୋଲି। ଆଜି ସବୁ ତକ ଡ୍ରେସପେଣ୍ଟ ଗୁଡା ବତୁରେଇ ଦେଇଛି, ସେଗୁଡାକ ଟିକେ ସଫା କରିବି। ସଫା କରି ସାରିଲା ପରେ, ଯୋଉ ତାକୁ ପୁଣି ବଷ ବାହାରେ ପକେଇବି, ବାହାରେ ଯେ ତା ପାଣି ଗଡିଗଲେ ଆଣିକି ଭିତରେ ଫ୍ୟାନ ରେ ପକେଇକି ଶୁଖିବ। ଫ୍ୟାନ ରେ ବି କୋଉ ଶୁଖୁଛି କି।
ନା ବା ଫ୍ୟାନ ରେ ଶୁଖୁନି ନଶମା ହଉଛି ଜମା ଟାଣୁନି। ଛାତ ତ ଟାଣୁନି, ଛାତ ସିନା ଥିଲା ଗରମ, ଫ୍ୟାନ୍ ପବନ ଟାଣୁ ନଥିଲା ଛା ତ ଟାଣି ନଉଥିଲା, ଏବେ ଫ୍ୟାନ୍ ପବନ କା କାଟୁନୀ ଲୁଗାପଟାକୁ, ଶୁକୁନେଇ ବି। ହ୍ୟାଲୋ।
ହଁ। ଫ୍ୟାନ ରେ ବି ଯେତେ ଲେ ଯୋଉ ସ୍ପିଡ ଫ୍ୟାନ ବୁଲିଲେ ବି ଫ୍ୟାନରେ ଟୋଟାଲି, ସେ ଶୁଖୁ ନାଇଁ। ତାପରେ ଏତେ ଜୋର୍ଷେ ଯୋଉ ଖରା ହଉଛି ମାନେ ଖରା ହଉଥିଲା ସେତେବେଳେ, ଏବେ ଏତେ ଜୋରଷେ ବର୍ଷା ହଉଛି ଯେ ବର୍ଷା ବନ୍ଦ ହଉନି, ଏବେ କଣ ଲଗାତାର ତିନି, ଚାରି ଦିନ ହେଲାଣି ଜୋରସେ ବର୍ଷା ହଉଛି। ବର୍ଷା କମିଲେ ସିନା। ହ କିଏ କଣ ଲୁଗାପଟା ଶୁଖେଇବ।
ହ୍ୟାଲୋ। ଘରେ ତ ଶୁଖନି ଚପର ଚପର ହଉଛି। ବର୍ଷା ତ ଘର ସନ୍ତସନ୍ତିଆ ହଉଛି, ଲୁଗା ଶୁଖେଇଲା ବେଳକୁ ପାଣି ପଡୁଛି। ଫ୍ୟାନ ପବନର ବି ଦେଲାକୁ ଶୁଖୁ ଶୋଇଲାକୁ ରାତି ଦିଅ ଲୁଗା ଟାଣରୁ ପାଣି ଟାଣୁଛି ଦିଅ ଥଣ୍ଡା ଲାଗୁଛି। ଆଉ, ବାହାରେ ପକେଇବ ତ ବର୍ଷା ହଉଛି। ଆଉ କାଣ୍ଟି ହେଇକି ରହିଛି ଖରା ପାଗ କଲେ ଏକାଥରେ ସଫା ହେବ ଆଉ। ଯାହା ହବ ହବ ଆଉ। ବର୍ଷା ଦିନ ଭାରି ହଇରାଣିଆ କଥା ଆଉ।
ହଁ, ଆଜି ଖରାବେେଳେ ଆପଣ କଣ ରୋଷେଇ କରିଥିଲେ?
ରୋଷେଇ ଖରାବେଳେ ହେଇଥିଲା ଆମର କଲରା ଭଜା ହେଇଥିଲା। କୁନ୍ଦୁରି, ଆଳୁ ସକାଳେ ଭଜା ହେଇଥିଲା। ପୋଟଳ ଆଳୁ ତରକାରୀ କରିଥିଲି, ଭାତ ରାନ୍ଧିଥିଲି, ଆଉ କିଛି କରିନଥିଲି। ପାଣି ଅସୁବିଧା ବୋଲି, ଆଉ କିଛି କରିନଥିଲି।
ଆମର ବି ଆଜି ସକାଳେ ହେଇଥିଲା ବା ତ ଛୁଇଁ, ଆଳୁ ତରକାରୀ ତାପରେ ହେଇଥିଲା ଯୋଉ ଉ ଶାଗ ଭଜା। ଶାଗ ଭଜା ପରେ ଆମର ହେଇଥିଲା, ଯୋଉ କ କଣ କ ଯୋଉ ପା ମ୍ପଡ ଟିକେ ଛଣା ହେଇଥିଲା, ଆମର ବି ଆଜି ଅଳ୍ପ ରୋଷେଇ ହେଇଥିଲା। କାରଣ କାଲିକି ସବୁ ପ ଆଜି ସବୁ କିଛି ପରିବା ନଥିଲା ତ ତାପରେ ଆଜି କାଲି ଆଜି ରାତିରେ ନହେଲେ କାଲି ସକାଳକୁ ସବୁ ତାକୁ ପରିବା ଅଣାହବ। ମାନେ କାଲିକ କି ମୋର ଅଜା ଆଉ ମୋ ଗଲି ପର ଆସି ନଥିଲେ।
ହ୍ୟାଲୋ।
ହଁ।
କଥା କ୍ଲିୟର୍ ହଉନି ଶୋଇପଇଲ କି?
ନାଇଁ ତ। ଆଜି ସେଟା ମୁଁ ବାହାର ନେଇଥିଲି।
ହ୍ୟାଲୋ।
ହଁ ହଁ ଏବେ ଶୁଭିଲା?
ହଁ।
ହଁ ମୁଁ ହ୍ୟାଲୋ।
ହଁ କୁହନ୍ତୁ କାଲି ତୁମ ଅଜା ଆସିବେ?
ହଁ ସେଇଆ କହୁଥିଲି ଅଜା ଆଉ ମୋର ଯଉ ଇଏ ବି ଆସିବେ। ଯୋଉ ମଉସା ମଧ୍ୟ ଆସିବେ ବୁଲି ବାଲିକି ଯିବେ ତ କେତେ ଦିନ ହେଲାଣି ଆସି ନଥିଲେ, ତା ପରେ ଅଜାଙ୍କ ଆଖି ଖରାପ ସେ ଟିକେ ଆଖି ଦେଖେଇକି ମେଡିସିନ ନେଇକି ଯିବେ। ଏମିତି ସବୁ କଥା କାଲି ତ ନା ସେ
ନା ସେ ଭଦ୍ରକ ପଳେଇବେ ତାଙ୍କ ଘରକୁ ଯିବେ ଆଉ ମଉସା ନେଇକି ଛାଡିକି ଇକି ଆସିବେ, ତାପରେ ମଉସା ସେଇଠି ରହିକି ଦି ତିନ ଦିନ ରହିକି ତାପ ପରେ ସିଏ ତାଙ୍କର ରାୟପୁର ପଳେଇବେ ଆଉ।
ହଁ। ଓହୋ। ଏମାନେ ତ ତାହେନେ ବର୍ଷାଦିନରେ କାହିଁକି ଆଉଚନ୍ତି? ବର୍ଷା ଛାଡ଼ୁ ଆସିବେ। ଏଇଛା ତ ବର୍ଷା ଯୋଉ ଚପର ଚପର, ଘର ଦ୍ୱାର ତ ରହି ଉଥେଇ ହଉନି କାହିଁକି ଆସିକି ଗହଳି କରିବେ। ମନା କରୁନାହାନ୍ତି ଆସିବେନି ବର୍ଷା ହଉ ଖରା ହଉ ଆସିବେ।
ସିଏ ଏବେ ମାମ୍ ଯୋଉ ବହୁତ ଦିନ ହେଲାଣି ଏମ୍ ମାଉସୀ ପାଖରେ ରହିଲେଣି ସେ ଟିକେ ଘରକୁ ଯାଇଥାନ୍ତେ ମାନେ ମୋ ମାମୁଁ ଘରକୁ ସେଇ ଯୁଗୁରୁ ସେ କହିଲେ ମୁଁ ଆ ଯୋଉ ଏବେ ଆମ ଘରେ ଆସିକି ଦି ତିନି ଦିନ ରହିବେ, ତାପରେ ଦି ତିନ ତିନ ଦିନ ରହିକି, ଯୋଉ ଭଦ୍ରକ ପଳେଇବେ ଆଉ।
ଓହୋ। କାହିଁନା ଏଠୁ ବର୍ଷା ଲଗାତର ହଉଛି ନା ଲଗାତାର ବର୍ଷା ହଉଛି, ବୁଢ଼ା ଲୋକ ହଇରାଣ ହେବେ, ତମର ଟିକେ ସେଇଠି ପାଣି ଚପର ଚପର ଟିକେ ଆଉ ସହଜେ ତ ମଟର ଖରାପ ଥିଲା ଆଜି ସଜଡା ହେଇଯାଇ ଥାଉ। ମଟର କଥା ଯାହା ହଉ ପାଣି ଟିକେ ତମର ସେଇଠି ପଡ଼ୁଚି, ପଚର ପଚର ହଉଛି, ବୁଢ଼ା ଲୋକ, ପଡ଼ିପାଡ଼ି ଯିବେ ସେଇଥିପାଇଁକି କହୁଥିଲି। ହଉ ଆସନ୍ତୁ, ଦେଖି ଚାହିଁକି ଚଳିବେ ଟିକେ ଆଉ। ରବିବାର ଅଛି, କାଲି ଆଉ।
ହଁ, ତାପରେ କାଲି ସେମାନେ ସବୁ ସକ ସକାଳୁ ଆସିକି ପହଞ୍ଚିବେ, ସବୁ ସଖାଳୁ ସବୁ କାମ ସାରିଆର ଅଛି, ତାପରେ ସେଇଠି ତ ପାଣି ପଡୁଚି ସେଠି, ଯେତେବେଳେ ବି ବର୍ଷା ହେଲେ ସେଇଠି ପାଣି ପୁରା ଅ ମାନେ ପୁରା କାଣ୍ଡି ହେଇକି ରହିଯାଉଛି ପାଣି ଗୁଡାକ, ତାପରେ ସେଗୁଡାକ ଆଉ ପୁଣି ତାକୁ ପ-ପୋଛିବା ପାଇଁ କପଡା ଦରକାର, କପଡା ତ ଶୁଖିଲେ ପୋଛିବୁ। କ କପଳା ବି ଶୁଖୁନାହିଁ। ଖରା ହେଲେ ଟିକେ ହଅନ୍ତା ସଖାଳ ବେଳା, ଖରା ମଧ୍ୟ ହଉନାହିଁ। ଏନ୍ତି ହେଇକି
କେତେ କପଡ଼ା କୋଉଠୁ ଆଣିବେ? ହଁ।
ହଁ
କେତେ କପଡ଼ା କୋଉଠୁ ଆଣିବେ ପକେଇବେ ଯେ, ଶୁଖୁ ନାହିଁ ପଚର, ପଚର, ପଚର, ପଚର ହଉଛି ଘରଦ୍ୱାର ସବୁ। ଉଁ ହ୍ୟାଲୋ।
ହଁ, ତାପରେ ଖରାପ ବି
ଖାଲି ଅଜା, ଅଜା ଆସିବେ, ମଉସା ଆସିବେ, ତାଙ୍କ ଛୁଆ ପିଲା କେହି ଆସିବେନି?
ନା ଆଉ କେହି ଆସିବେନେଇ। ତାଙ୍କର ସବୁ ସ୍କୁ
ତାଙ୍କର ତ ଇସ୍କୁଲ ଖୋଲିଲାଣି ପାଠ ପଢ଼ିବେ ଆଉ ଆସିବେ କେମିତି? ଆସିନେ ଇଠି ଫେର କମେଇ ହେବେ ଆଠ ଦିନ ସ୍କୁଲ ଖୋଲିଲାଲାଣି ଆଉ ବହୁତୁ ଡେରି ହେଲାଣି ପାଠପଢ଼ା ଇସ୍କୁଲୁର। ଆଉ ଆସିକି ବେକାର କାହିଁକି, ଏ ଖରାଦିନେ ଛୁଟି ହେଲେ ପଛେ ଆସିବେ। ଆଉ ଅଯଥାର କାହିଁକି ଆସିବେ, ଇସ୍କୁଲ ଛୁଟି କରିକି।
ହଁ, ଏବେ ତ ତାଙ୍କ ଫୁଣି ସ୍କୁଲ ଛୁଟି କଲେ ଫୁଣି ତାଙ୍କୁ ଯୋଉ ଇଏ ବି କରିବାକୁ ପଡେନାହିଁ। ସମସ୍ତଙ୍କଠାରୁ ଖାତା ଲ ଆଣିକି ଲେଖିବାକୁ ପଡ଼ିବ, ସେଇବି ଯୁଗୁରୁ ସେ ଆସିଆକୁ କୁ ମନ କରୁଥିଲା ଆଉ। ମାଉ ମଉସା ସିନା ଆସିଲେ ତାପରେ ମାଉ ସୀ ଯଦି ଆସିବ, ତାହେଲେ ସେଇ ଦି ଜଣ ତ ଛୋଟ ଛୋଟ ଟ, ସେମାନେ ବି କୋଉଠି ରହିବେ? ଏମତି ହେଇକି, ସେଇ ଯୁଗୁରୁ ମାଉସୀ ଆସିବନି। ମାଉସୀ ଯଦି ଆସିବ ହଁ, ମାଉସୀ ଯଦି ଆସିବ, ତାହେଲେ ସେ ଦୀପାବଳିକୁ ଯୋଉ କାଳୀ ପୂଜା ବେଳକୁ ଆସିବା ମାମୁଁଘରକୁ ନହେଲେ ଏଇ ଦୁର୍ଗା ପୂଜା ବେଳକୁ ଏଇଠିକି ଆସିବ ଛୁଟି ହେଲେ।
ହଁ, ଦୁର୍ଗା ପୂଜା ବେଳକୁ ଆସନ୍ତୁ, କାଳୀ ପୂଜା ତ ବହୁତ ଡେରି। ଛୁଆ ଆସିନାହାଁନ୍ତି କେବେଠୁ, କାଳୀ ପୂଜାକୁ ଆସନ୍ତୁ ନା ଦୁର୍ଗା ପୂଜାକୁ ଆସନ୍ତୁ, ଭୁବନେଶ୍ଵରରେ ଦୁର୍ଗ ର୍ଗା ଦେଖିକି ଯିବେ ଭଲ ନାଗିବ ତାଙ୍କୁ ଆଉ କଣ। ଛୁଟି ଥିବ ଛୁଆଙ୍କର ଆଉ ଗାଁକୁ ଯିବେନି, ଏବାଟେ ଏବାଟ ହେଇକି ପଳେଇବେ ଆଉ କଣ।
ହଁ ତମର ସେ କେତେ ଦିନ ହେଲାଣି ଏ ଟିକି
ମାନେ ଆଇ ଗାଁରୁ ଆସିବେ କି?
ନା ନା ଆଈ ଆସିବନି ଆଈର ଗୋ - ବିଧା ରହୁଛି ତ ସେଇଠି ଆସିଲାମ ଯୋଉ ଚାଲି ବୁଲି ପାରିବନି ସେ ଯୁଗରୁ ଆଈ ଆସିବନି ଆଈ ସେଇଠି ତାର ଅଛି ଆଈ ଏକା ଥରକେ ଯଦି ଆଉଥରେ କେବେ ଆ - ଯାହା ଆସିବ ସେତେବେଳେ ଆଈ ଯାଇକି ଆସିବ ନହେଲେ ଏବେ ଆଉ ଆଈ ଆସିବନି କାରଣ ଏବେ ତାର- ଟିକେ ଯୋଉ ବର୍ଷା ଦିନ ତାର ଗୋଡ ଆଉ ଆଣ୍ଠୁ ଆଦି ଗୁଡାକ ଯାଉଛି ସେଇ ଯୁଗରୁ ସିଏ ଏବେ ଆସିବନି
ଥଣ୍ଡାରୁ ଫୁଲି ଯାଉଛି ଗୋଟେ ଲୋକ- କଣ ଗାଁରେ କାହିଁକି ନା କାହିଁକି ନା ଆସିନି ଟିକେ ଏଠି ଭଲ ହୁଅନ୍ତା ଗାଁରେ ବେଶୀ ଉଦାମୁଦା ହଉଛନ୍ତି ନା ଆଉ ଏଠି ଟିକେ ଶୁଖୁିଲା ଟିକେ ରହିବେ ପାଣି ଫାଣି- ନାଇଁ ଏଠି ହାତ ଟ୍ୟାପ୍ ଖୋଲିଲେ କାରବାର ଆଉ ଗାଁରେ ଗଳା ଯେଉଁଠୁ ଆଣିବ ଟିଏଲ ଫେଲ ପାଣି ଓଦା ବର୍ଷା ଦିନ ଟିକେ ଗାଁ ଗହଳି ଝପର ଝପର ଟିକେ ଆଉ ଏଠି ଘର ଭିତରେ ସବୁ ସୁବିଧା ବୁଢିଲୋକ ଆସିକି ପନ୍ଦର ଦିନ ରହିକି ଯାଆନ୍ତୁ
ହଁ ଏଇଠି ଆସିଲେ ତାର ଯୋଉ ଗୋଡ ଫୋଡରେ ତେଲ ସବୁବେଳେ ଯୋଉ ଦି- ଟାଇମ ମରା ହୁଏ ଟାଇମ ହବନି ତାପରେ ସେଇଠି ମାଇଁ ଅଛନ୍ତି ସିଏ କରିଦିଅନ୍ତି ଆଉ ଯଦି ଆଉ କେତେବେଳେ ଛୁଟି ହବ ସିଏ ଆସିବ ଆଉ ମୁଁ ଏବେ ରଖୁଛି ଆଉ କେତେବେଳେ କଥା ହବା
ହଁ ହଁ